ହ୍ୟାଲୋ
ଆଜ୍ଞା ସାର୍ ନମସ୍କାର୍।
ନମସ୍କାର ମ୍ୟାଡ଼ାମ୍
ଭଲ ଅଛନ୍ତି?
ହଁ ହଁ ଭଲ ଅଛି।
କଣ କରୁଥିଲେ।
ହଁ ଏଇ ବୁଲିବା ପାଇଁ ଆସିଥିଲି ଏଠି ଆଉ।
ଆଚ୍ଛା କୁଆଡେ ଆସିଥିଲେ ବୁଲିବା ପାଇଁ।
ମୁଁ ଟିକେ ପଳେଇ ଆସିଛି କେଉଁଝର ଘଟଗାଁ ଜାଣିଛନ୍ତି।
ଓହୋ।
ହଁ ସେଇପଟକୁ ପଳେଇ ଆସିଥିଲି।
ଆଚ୍ଛା ବୁଝିଲି କୁଆଡ଼େ କୁଆଡେ ଗଲେ?
ହଁ। ଆସିଥିଲୁ ତ ଆମେ ସକାଳୁ ବାହାରିକି ଆସିକି ଗଲୁ କେଉଁଝର ଘଟ ଗାଁ ଯାଇଥିଲୁ। ତାରିଣୀ।
ବୁଝିଲି।
ହୁଁ। ତ ତାରିଣୀ ପରେ ବଡ ଘାଗରା ଆମର ଅଛି ଜଳପ୍ରପାତ ଜାଣିଥିବେ।
ହଁ ହଁ ହଁ ଜାଣିଛୁ।
ଉଠିକି ବି ଯାଇଥିଲୁ ସେଠୁ ତାପରେ ସାନ ଘାଗରା
ହଁ।
ସାନ ଘାଗ ସାନ ଘଗରା ହେଇକି ତାପରେ ଏବେ ଜଷ୍ଟ ଖାଇ କି ବସିଛୁ ଆଉ।
ବୁଝିଲି କଣ ଖାଇଲେ ସାର୍।
ଖାଇଲୁ ଭାତ ଡାଲି ମଟନ୍ ତରକାରୀ। ଚିକେନ୍ ତରକାରୀ। ଆଉ ମାଛ ଘାଣ୍ଟ।
ବୁଝିଲେ ଭଲ ଥିଲା ସ୍ୱା କିଛି ନାହିଁ ମୁଁ ଖାଇକି ଏଠେ ବସିଥିଲି ଆଉ।
ଆଚ୍ଛା ଆଛା ହଁ ଭଲ ଥିଲା ଭଲ ଥିଲା।
ଆଚ୍ଛା ଆଉ କେନ୍ଦୁଝରରେ ଗୁଣ୍ଡିଚା ଘାଗି ଅଛି ଗୋଟେ ଜଳପ୍ରପାତ ଯାଇଛନ୍ତି?
ହଁ ଗୁଣ୍ଡିଚାଗାଗି କି ସେଇଟା ଆମେ ଆଗରୁ ଯାଇଛୁ ଯେହେତୁ ଆଜି ଆଉ ଗଲୁନି।
ବୁଝିଲେ ଆଉ ଭୀମକୁଣ୍ଡ ବି ଅଛି।
ହଁ ସେଟା ଯାଇନୁ ଏବେ ଯଦି ଯଦି ସମୟ ହେଲା ଯିବୁ ଆମେ ବାହାରିକି ଆଉ।
ଆଜ୍ଞା ବୁଝିଲି।
କେ କେନ୍ଦୁଝର ସା
ହିନ୍ଦୁ ଧର୍ମ ସେଇ କେବଳ ଯାଇଛି ଘଟଗାଁ ତାରିଣୀ ଯାଇଛି ଗୁଣ୍ଡିଚା ଘାଗି ବି ଯାଇଛି। ବଡ ଘାଗରା, ସାନ ଘାଗରା ବି ଯାଇଛି ଆଗରୁ ବେଶୀ ମନ ନାହିଁ ସେ ଜାଗା ବହୁତ ଦ-ଦଶ ବାର ବର୍ଷ ପୂର୍ବରୁ ଯାଇଥିଲି।
ଓହୋ ଆଚ୍ଛା ଆଚ୍ଛା ଏବେ ତ ସେଗୁଡାକ ସବୁ ଉନ୍ନତି କରଣ ହେଇଗଲାଣି ସେ ଜାଗା ଗୁଡାକ ହଁ ବାକି ଆଜି ଯେ ତୁ ରବିବାର ଅଛି ଆମେ ଘଟଗାଁ ତାରିଣୀରୁ ଯାଇଥିଲୁ ସେଠୁ ପୁରା ବହୁତ ଭିଡ ହେଇଛି। ଛନ୍ତି। ଦୁଇରୁ ତିନି ଘଣ୍ଟା ଲାଗିଯିବ ଆପଣଙ୍କୁ ଦର୍ଶନ କରିବା ପାଇଁ ମାଆଙ୍କର।
ହଅ ହୋ ବୁଝିଲି।
ତ ସେଠୁ ଦର୍ଶନ ସାରିକି ଆସିଲୁ ଆଉ।
ଆଜ୍ଞା ଆଉ ପାଣିପାଗ କେମିତି ଅ? ସେପଟେ।
ପାଣିପାଗ ମ୍ୟାଡାମ ଏପଟେ ହଁ ପାହାଡିଆ ଜାଗା ଆମେ ଏବେ ଯୋଉ ଯାଇଥିଲୁ ବଡ ଘାଗରା ଜଳପ୍ରପାତ।
ଆଜ୍ଞା।
ସେଠି ଥିଲା ବେଳେ ହିଁ ବର୍ଷା ଆ ମାନେ ପାହାଡ ଆରପଟ ସାଇଡରେ ଜୋରସେ ସେ ପୁରା ହଉଥିଲା ବାକି ଉଠେଇଛି ବର୍ଷା ଜୋରସରେ ଉଠେଇଛି ଘଡଘଡି ବିଜୁଳି ବି ହଉଛି।
ବୁଝିଲି।
ଆପଣଙ୍କ ସେପଟେ କେମିତି ଅଛି ପାଣିପାଗ?
ହଁ ମୁଁ ଏପଟେ କିନ୍ତୁ ଖରା ମାରୁ କଣ ମାନେ ବର୍ଷା ଟା ହେଇନି। ଆଜ୍ଞା। ତ ମେଘ-ମେ ହେଇ ପରେ ମେଘୁଆ ପାଗ ଯଦି ଦେଇଛି କୋଉ ବିି ସମୟରେ ବର୍ଷ ସହିପାରେ।
ଆଉ ଆଜି ମଧ୍ୟାହ୍ନ ଭୋଜନରେ ଖାଇବା କଣ ଥିଲା?
ଆମର କିଛି ନାହିଁ ଭାତ ମାଛ ତରକାରୀ ହେଇଥିଲା ଆମ୍ବ।
ହ ଆଚ୍ଛା ଆଚ୍ଛା ବୁଝିଲି।
ହଁ।
ତ ଏବେ କଣ କରୁଛନ୍ତି।
କିଛି ନାହିଁ ଏବେ ଏମିତି ବସୁଛି କିଛି କାମ ବି ନାହିଁ। ଆଉ କଣ କରିବା।
ହୁଁ ହୁଁ।
ହଁ।
ଆପଣ ମ୍ୟାଡାମ କହୁଥିଲେ କେନ୍ଦୁଝର ଘଟଗାଁ ତାରିଣୀ ଯାଇଥିଲେ କେବେ ଯାଇଥିଲେ ଏବେ
ନାଇ ନାଇ ନାଇଁ ହେଇଗଲାଣି ନାଇଁ ଦୁଇ ତିନି ବର୍ଷ ପୂର୍ବେ। ଏବେ ତ ନାହିଁ ହଁ।
ସେଠି ଘଟଗାଁ ତାରିଣୀରେ ଗୋଟେ କେତେବେଳ କେବେ ଗୋଟେ ଯାତ୍ରା ହୁଏ ବା ବ ସବୁ ଥରେ ଆପଣ ଜାଣିଛନ୍ତି?
ଚୈତ୍ର ମାସରେ ହୁଏ କୁହନ୍ତି ଚୈତି ପର୍ବ ବୋଲି ମାଙ୍କର। ସେଇଟା ଟିକେ ବହୁତ ପ୍ରସିଦ୍ଧ କେନ୍ଦୁଝରରେ ଆଉ ଗୋଟେ ଜାଣିଥିବେ କେନ୍ଦୁଝରର ଝୁଣା। ଆଉ କେନ୍ଦୁଝରର ବଡ ପାମ୍ପ ପାମ୍ପଡ ନୁହେଁ ତ ବଡି ବୋଧେ କେନ୍ଦୁଝୋର ବଡି ଅ ଏ ସବୁ ପ୍ରସିଦ୍ଧ ଭଲ ମିଳେ କାଣ ଯେହେତୁ ଆଁ ଏରିଆ ସେଇଟା ଜଙ୍ଗଲ ଜାତୀୟ ଜିନିଷ ହିଁ ମିଳେ। ବହୁତ କମ ଏଇସବୁ ଯେ ହଁ କେନ୍ଦୁଝର ବଡି କେନ୍ଦୁଝରର ଝୁଣା ଏସବୁ ପ୍ରସିଦ୍ଧ। ଆଉ ସେଇଗୁଡାକର ଦର ମଧ୍ୟ ଅଧିକ। ରୁହେ କେନ୍ଦୁଝରରେ ମିଳେ ଯେହେତୁ ଜଙ୍ଗଲ ଜାତୀୟ ଜିନିଷ ସେଇଠି କମ ପଇସାରେ ଆପଣ ପାଇବେ କିନ୍ତୁ ବାହାରେ ଦର ଟିକେ ଅଧିକ ଥାଏ। ଅଲଗା ଯୋଗୁଁ କୋଉଁଠି ବି ଯଦି କିଣିବ ଆଜ୍ଞା।
ଆଚ୍ଛା। ଆପଣ ନେଇଛନ୍ତି। କେବେ ସେ ଜାଗାରୁ ଆଛା ମୁଁ ଆଜି ଗୋଟେ ଦେଖିଲି ତାରିଣୀ ମନ୍ଦିର ପାଖରେ ସେଠି ଦେଶୀ ନଡିଆ ତେଲ ବିକା ହୁଏ ଜାଣିଛନ୍ତି?
ହଁ ହଁ ହଁ ଦେଶୀ ନଡ଼ିଆ ତ ସେଠି ଯେହେତୁ ତାରିଣୀଙ୍କର ନଡ଼ିଆ ନଡିଆ ହିଁ ଅଧିକ ଭଙ୍ଗା ହୁଏ ତ ସେଇ ନଡିଆ ଏମିତି ତ ନୁହେଁ। ସବୁ ଭକ୍ତ ମାନ ଯୋଉଁ ଆସୁଛନ୍ତି ନଡିଆ ନଉଛନ୍ତି। ମାଙ୍କ ପାଖରେ ବି ରହିଯାଏ ତ ସେଇଟା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସେଟା ବିକ୍ରି କରାଯାଏ ବିକ୍ରି କରିଦେଲେ ଯିଏ ବି ଲୋକ ଅଛନ୍ତି ମାନେ ଯୋଉ ଦୋକାନୀ ସବୁ ଅଛନ୍ତି ସେମାନେ ନେଇଯାଆନ୍ତି ତା ଦେହରୁ ନଡିଆ ତେଲ ପେଡିକି ସେଇ ତେଲ କୁ ମଧ୍ୟ ବିକ୍ରି କରିଥାନ୍ତି ଦେଶୀ ଜିନିଷ ଆଉ।
ଆଛା ଆଚ୍ଛା ଆଚ୍ଛା।
ଆଜ୍ଞା।
ସେ ବେଶୀ ନଡ଼ିଆ ତେଲ ଟା କେମିତି ବାହାର କରାଯାଏ ଆପଣ ଜାଣିଛନ୍ତି? ଘରେ କେବେ ତିଆରି କରିୁଛନ୍ତି?
ଘରେ ହଁ ଜାଣିଛୁ ନଡ଼ିଆକୁ କଣ ପ୍ରଥମେ ତ କୋରେଇ ଦିଅନ୍ତି କୋରେଇକି ତା ଦେହରେ ଗରମ ପାଣି ଦେଇକି ତାକୁ ଭଲସେ ଚିପୁଡ଼ିକି ସେଇ ଯୋଉଁ ନଡ଼ିଆ ରସ ମାନେ କ୍ଷୀର ଭଳିଆ ଯୋଉଟା ବାହାରେ ତାକୁ ରଖନ୍ତି ଚିପୁଡ଼ି କି ବହୁତ ଭଲ ସେ ଚିପୁଡ଼ି କି ରଖିଲା ପରେ ତାକୁ ତେଲ ବାହାର କରିବା ପାଇଁ କା ତା ଦେହରୁ ଗ୍ୟାସ ହଉ କିମ୍ବା ଚୁଲି ହଉ ଲଗେଇକି ଗୋଟେ କଢ଼େଇ ବସେଇ ଦିଅନ୍ତି ବସେଇକି ସେଥିରେ ସେଥିରେ ସେଇ ଯୋଉଁ ରସ ଚିପୁଡ଼ା ହେଇକି ରଖା ହେଇଥାଏ ସେ କଢ଼େଇରେ ପକେଇକି ତାକୁ ଫୁଟାନ୍ତି। ଫୁଟି ଫୁଟି ତା ଦେହରୁ ତେଲ ବାହାରେ ନାଇଁ ତ ଆପଣ ନଡ଼ିଆକୁ ପତଲା ପତଲା କି କାଟିବେ କାଟିବେ କାଟିକି ତାକୁ ଖରାରେ ହଁ ଖରାରେ ଶୁଖେଇବେ। ଆଠରୁ ଦଶ ଦିନ ଯାଏ ଶୁଖେଇକି ତାକୁ ପେଡ଼ିବା ପାଇଁ ବି ଦେଇପାରିବା ସେଥିରେ ବି ନଡ଼ିଆ ତେଲ ତେଲ ପ୍ରସ୍ତୁତ ହେଇପାରିବ।
ସେଇଟା ଆଉ ରନ୍ଧା ବାଲା ନୁହଁ ମାନେ ସେଇଟା ସିଧା ମାନେ
ଆଜ୍ଞା ଆଜ୍ଞା ପେଡ଼ିବା ପାଇଁ ହିଁ ଦେଇଦେବେ ଆଉ
ଆଚ୍ଛା ଆଚ୍ଛା ଆପଣ ଯୋଉଁଟା କହିଲେ ସେଇଟା କଣ ରଖେଇକି କରିବା ପାଇଁ ପଡ଼ିବ ଘରେ ଯୋଉଁଟା କହିଲେ ତାକୁ କୋରେଇକି ନା ସେଟା କଞ୍ଚା ନଡ଼ିଆ ହିଁ ନା ନା ସେଇଟା କଞ୍ଚା ନଡ଼ିଆ ଶୁଖିଲା। ଶୁଖିଲା ନଡ଼ିଆ।
ନାଇଁ ନାଇଁ। କଞ୍ଚା ନଡ଼ିଆ ର ତ ବେଶୀ ହୁଏନି ଶୁଖିଲା ନଡ଼ିଆ ଯଦି ହେଇଥାଏ। ଟିକେ ଭଲ ରୁହେ।
ଆଚ୍ଛା ଆଚ୍ଛା ଆଚ୍ଛା ବୁଝିଲି।
ହଁ।
ଆଚ୍ଛା ହଁ କାହିଁକି ନା ଆମର ତ ଏପଟେ ଏବେ ଅ ଉଁ ଯାହାବି ସବୁ ବଜାରରେ ମିଳୁଛି। ନଡ଼ିଆ ତେଲ ସେ ତ ସବୁ ଖାତ ମିଶା ହିଁ ମିଳୁଛି ତ ଏଇଟା ଘରେ ଘରେ ଯେହେତୁ ବନଉଛନ୍ତି ପୁରା ଏକଦମ ଶୁଦ୍ଧ ହିଁ ହେଇଥିବ।
ଆଜ୍ଞା।
ଯୋଉ ମରା ନଡ଼ିଆ ତେଲଟା ଏଇଟା ବହୁତ ହି ସ୍ଵାସ୍ଥ୍ୟ ପାଇଁ ଭଲ ବୋଲି ଆପଣ ସେଟାକୁ ତ ଲଗେଇ ପାରିବେ ମୁଣ୍ଡରେ ଦେହରେ। ତା ବ୍ୟତୀତ ସେଥିରେ କେତେଟା ଜାଗାରେ ରୋଷେଇ ବି କରନ୍ତି ନଡ଼ିଆ ତେଲରେ।
ନଡ଼ିଆ ତେଲରେ ସାଧାରଣତଃ କେରଳରେ ନଡ଼ିଆ ଜଗାଉଥିବେ। ଜଗାଉଥିବେ ନଡ଼ିଆ ଗଛ ଯେହେତୁ ସମୁଦ୍ର ଉପକୂଳବର୍ତ୍ତୀ ରାଜ୍ୟ ସେଇଟା।
ହଁ ହଁ ହଁ।
ତ ସେଇଠି ହିଁ ନଡ଼ିଆ ଚାଷ ଅଧିକ ନଡ଼ିଆ ଗଛ ଆପଣ ପ୍ରଚୁର ପରିମାଣରେ ପାଇବେ। ନଡ଼ିଆ ପଇଡ଼ ଆଉ ସେଇଥିରୁ ଯାହା ପ୍ରସ୍ତୁତ ଜିନିଷ ମଧ୍ୟ ସେଇଥିରେ ପାଇବେ। ସେଇଠି ପ୍ରସିଦ୍ଧ ନଡ଼ିଆ ତେଲ ନଡ଼ିଆ କତା ଜାତୀୟ ପଦାର୍ଥ ଯାହାବି ଆପଣ ପାଇପାରିବେ। ପାଇପାରିବେ। ନଡ଼ିଆ ନଡ଼ିଆରୁ ଯାହାବି ଜିନିଷ ହେଲା ଆପଣ କେରଳରୁ ହିଁ ପାଇପାରିବେ ହଁ ହଁ ସେଠି ସେଇ ଆପଣ ଯାହା ବିି ଖାଆନ୍ତି ସେଠି ପ୍ରାୟତଃ ନବେ ଭାଗ ସେ ନଡ଼ିଆ ତେଲରେ ହିଁ ତିଆରି ହୋଇଥାଏ।
ତାର ସ୍ବାଦ ଟା ତ ମ୍ୟାଡ଼ାମ ଯାହାହଲେ ବି ଟିକେ ଅଲଗା ଥିବ।
ହଁ ଯେହେତୁ ଆମର ସେଟା ଅଭ୍ୟାସ ନୁହେଁ ନଡ଼ିଆ ତେଲରେ ରୋଷେଇ କରିକି ଖାଇବା। ତ ଆମକୁ ତ ନିହାତି ଅଲଗା ହିଁ ଲାଗିବ। କିନ୍ତୁ ଯେଉଁମାନେ ସବୁବେଳେ ଖାଇ ଆସୁଛନ୍ତି ସେଠିକାର ଲୋକ ସେଇଠିକାର ବାସିନ୍ଦା ରହୁଛନ୍ତି। ଆଉ ତାଙ୍କର ନୀତି ଦିନ ସେହି ତେଲ ହିଁ ବ୍ୟବହାର କରାଯାଉଛି ରୋଷେଇରେ ତ ସେମାନେ ତ ଖାଇବେ ନା। ତାଙ୍କୁ କିଛି ଜଣା ପଡିବନି କିନ୍ତୁ ଆମେ ଯେହେତୁ ଆମେ ତ କେରଳରେ ରହୁନା କି ଆମେ ନଡିଆ ତେଲ ର ରୋଷେଇ କରି ଖାଉନା। ତ ନଡିଆ ତେଲରେ ଯଦି କେବେ କେବେ ରୋଷେଇ ହଉଛି କି ଆମେ ଯଦି କୋଉ ଜାଗାକୁ ଯାଉଛେ ସେଇ ତଲରେ ପ୍ରସ୍ତୁତ ହେଇଛି ଖାଦ୍ୟ ତ ଆମକୁ ତ ନିହାତି ଅଲଗା ଲାଗିବ ଆଜ୍ଞା।
ବୁଝିଲେ କତା ଜାତୀୟ ଜିନିଷ ମ୍ୟାଡାମ କହିଲେ? ନାଇଁ ମୁଁ ନଡିଆ ତେଲରେ ମାନେ ତିଆରି ଜିନିଷ କିଛି ଖାଇନି।
ହଁ ବୁଝିଲି।
କିନ୍ତୁ ଶୁଣିଥିଲି ଯେ ତା ଦେହରେ ବି ରୋଷେଇ କରିଛି। ଦିଅନ୍ତି ବୋଲି ମାନେ କରିଦିଅନ୍ତି ମାନେ ସେଇଟା ତ ସଵାସ୍ଥ୍ୟ ପକେ ଭଲ। ମାନେ ଖାଦ୍ୟ ମିଶା ତେଲ ଠାରୁ ହଁ ନାଇଁ ମୁଁ ସେଇଟା ପଚାରଥିଲି ଆପଣ କହିଲେ ନା ନଡିଆ କପତାର ବି ଜିନିଷ ଅଛି। ନଡିଆ କତାର ଜିନିଷ ମାନ ହଁ।
ଆପଣ ମାନେ ରସି ରଶ ପା ପଛ ଯେତେ ପ୍ରକାରର ପା ପଛ।
ହହ
କିଛି ଆପଣ ପାଇପାରିବେ। ବିଶ୍ୱାସ କରିବେନି ନଡିଆ ସଢେଇ ଆମେ ଯୋଉଟାକୁ ନଡିଆ କରୋଇଲା ପରେ ସଢେ ଫୋପାଡ଼ି ଦେଇଥାଉ ସେଠି ଆପଣ ସେଇ ସଢେଇ ରେ ମାନେ ବର୍ଜ୍ୟବସ୍ତୁ। ବି ଭଲ ମାନେ ଆପଣ ବିଶ୍ୱାସ କରିପାରିବେନି ଘର ସଜିତ ଜିନିଷ ମିଳିଥାଏ ବୋଲି। ବୁଝିପାରିଲ ଆଜ୍ଞା ପରେ କେବେ କଥା ହେଲେ କହିବି ଆଜ୍ଞା। ଧନୀୟ ବାଦେ ହଁ ହଁ ହ।